ହାଲୋ।
କଣ କରୁଚନ୍ତି?
କିଛି ନାହିଁ ବର୍ଷା ହୋଉଚି। ବସିକି ତଳେ ଗଡୁଥିଲି। ତଳେ ଧୂଳି ଫୁଳି ଲାଗିଲା ଯେ ଖଟରେ ଗଡୁ - ଜିଓ।
ହୁଁ ବର୍ଷାତ ବର୍ଷା କାଲିଠୁ କେତେ ଜୋରେ ହୋଉଚି।
ଏ ବର୍ଷା ଆଉ ଛାଡ଼ିବନି ମତେ ଲାଗୁଚି।
ହଁ ଛାଡିବ ନା ଆଉ। କଣ ଖାଇଚ କଣ?
ସକାଳୁ ମୁଁ କିଛି କିଛି ଖାଇନାଇ ଖାଲି କଣ କହିଲ ବିସ୍କିଟି ଖାଇବି
ଆଚ୍ଛା ଭଲ ଘରେ କଣ କିଛି ହେଇନି? ଆଜି ତ ପାଗ ଟା ବି ବଢିଆ ଅଛି।
ହଁ ହଁ କିଛି ହେଇନି କଣ ମୁଁ ନ ଗାଧେଇବା ସାରି ଖାଇବନିି।
ଓହୋ ଭଲ ଭଲ ଗୋଟେ ଅଭ୍ୟାସ।
ନା ନା ଗାଧୋଇଲେ ଟିକେ ନ ପୂଜା ସାରିବା ସାରି ଗଛରେ ପାଣି ନଦେଲେ ମୁଁ ନାଇଁ ଖାଇବି।
ଏଇଟା ଆକ୍ଚଲି ଯୋଉ ଆଗରୁ ଲୋକମାନେ କରୁଥିଲେ। କାଇଁ କରୁଥିଲେ କହିଲ ସେ କହିଲେ ଶୀଘ୍ର ଉଠିକି ପୁରା ଭୋରୁ ଉଠିକି ଆଗେ ଗାଧେଇ ପାଧେଇ ସେତବେଳେ କଁ ଠାକୁର ପୂଜା କରୁଥିଲେ ତାପରେ ଖାଉ ଥିଲେ ସେଇଟା ହିଁ କରିବାର ଅଛି ବାକି ଆମେ କଣ କରୁଛନ୍ତି ଏ ଆମେ ଗାଧୋଇଲା ବେଳକୁ ଦଶଟା ଏଗାରଟା
ହେ ନା ନା ଏ ଭ କହନି ଏତେ ଲେଟ୍ ମୋର ହବନି ମୋର ଆଠଟା ସାତଟା ଆଠଟା ଭିତରେ ମୋର ଗାଧୁଆ।
ଆଜିି ବୋଧେ ବର୍ଷା ପାଇଁ ଲେଟ୍?
ଏ ବର୍ଷା ପାଇଁ ଆଜି ଗାଧେଇନି ଟିକେ ଲେଖା ଲେଖି କରୁଥିଲି ବସିକି ଆସଇନମେଣ୍ଟ ଗୁଡା।
ହଁ ହଁ ଆସଇନମେଣ୍ଟ ଲେଖୁଥିଲ ଆସାଇନମେଣ୍ଟ କଣ ପଢୁଛ ନା କଣ କରୁଛ?
ହଁ ଚାଲିଛି ପରା ପଢା ପଢି।
ହଁ କଣ କରୁଛ?
ପ୍ଲସ୍ ଥ୍ରୀ ଥାର୍ଡ ଇଅର।
ହଁ ଥାର୍ଡ ଇଅର?
ଆଜ୍ଞା।
ହଁ ହଁ ଭଲ ଆଉ କୋଉ କଲେଜ ତମର?
ଆମର ଏପଟେ କେଉଁଝରକୁ
କେଉଁଝର କଲେଜ ନା କେଉଁଝରରେ ତ ଘଟ ଗାଁ ତାରେଣୀ
ହଁ ସେଇଠି ଏଇ କେତେଦିନ ହବ ପରା ଯାଇଥିଲି।
ହଁ ହଁ। ଆମେ ବି ଯାଇଥିଲୁ ଏଇ ଯୋଉ ଏଠିରେ ରଜରେ ଯାଇଥିଲୁ।
ନା ନା ରଜରେ ସଂକ୍ରାନ୍ତି କି ମୁଁ ଯାଇଥିଲି।
ହଁ ମୁଁ ବି ସେଇ ଟାଇମରେ ଯାଇଥିଲି ରଜ ସଂକ୍ରାନ୍ତି ଯାଇଥିଲି।
ମୋର ରଜ ସଂକ୍ରାନ୍ତି ଦିନ ଯାଇଥିଲି ତାପରେ ପୁଣି ଗୋଟେ ଦିନ ଛାଡିକି ତାପରେ ଦିନ ଯାଇଥିଲି।
ତମ ଘର ଉପରେ କେତେ କିଲୋମିଟର କି?
ଆମ ଘର ସେଇଠୁ ଅଠଚାଳିଶ।
କେତେ?
ଅଠଚାଳିଶ ଫୋର୍ଟି ଏଇଟ।
ଅଠଚାଳିଶ ଓହୋ। ଆଉ ଗୋଟେ ଅଶୋକଝର ସେଠି ଅଛି।
କଣ କହିଲ?
ଅଶୋକ ଝର।
ହଁ ଅଶୋକ ଝର ଅଛି।
ହୁଁ ସେଠି ଯାଇ ସେଠି ଗାଧଉଥିବୁ ଆଉ।
ହଁ।
ସେଥିପାଇଁ କଣ କହିଲ ଟିକେ ପିଓର ଜିନିଷ ମିଳେ। ଗୋଟିଏ ଏଯୋଉଁ ବଣୁଆ ଜିନିଷ ଯେମିତି କିଛିଟା ଜିନିଷ ଆମ ଏଠି ଆଉ ଏତେ ମିଳୁନି। କଣ କହିଲ କଣ ସେଟା କହନ୍ତି?
ଏ ଯୋଉଁ ହଁ କେନ୍ଦୁ ତ ସେଠାର ମିଳିଛି।
ହୁଁ। ସେଇଭଳିଆ ଆଉ କେତେଟା ଜିନିଷ ମୁଁ ଆସିଥିଲି ତ ଯାଇଥିଲୁ ଗାଡିରେ ବାଇକ୍ ଆସିଲା ଦେଖିଲୁ ଥୋଇକି ମାନେ କେମିତି କହିଲୁ ଦି ତିନି ଜଣ ସ୍ତ୍ରୀ ଲୋକ ବସିଥିବେ। ଗୋଟେ ଜରି ପାଲରେ ଥୋଇକି ବିକ୍ରି କରୁଥିବେ।
ଆରେ ହେରା କଣ କୁହନ୍ତି କହିଲ ଜାମୁ କୁଳି ନାଁ କଣ କାଲି କଲେଜ୍ ରୁ ଆଇଲା ବେଳେ ଜାମୁ କୁଳି ମନ୍ଞ୍ଚେ ଧରିକି ଆସିଥିଲି।
ହୁଁ ଜାମୁ କୋଳି ଳି ଜାମୁ କୋଳି। ଜାମୁକୁଳି ଆମର ନୁ କାଲି ଏ ଛୁଆ ପାରୁଥିଲେ ଜାମୁକୁଳି ଯାଇକି ବର୍ଷ ସେଠାରେ ଯାଇ ପାରିକି ରିଲସ୍ ବନଉଥିଲେ।
ଗାଧେବୁ ନିକି କି? ହଁ ଜାମୁ କୋଳି କାଲି ଆଣିଥିଲି ପରା ରଖିଦେଇଛି ଆର ଘରେ ଖାଇନି।
ଲୁଣ ହ ଲୁଣ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ଗୋଳେଇକି ରଖି ଦବ ବଢ଼ିଆ ଲାଗିବ।
ବର୍ଷା ଟା ବହୁତ୍ ଜୋରେ ହୋଉଛି।
ହୁଁ ସେ ତ ହୋଉଛି ତ ତମର କେତଳୁ ହେଲାଣି ବର୍ଷା ଟା?
ସକାଳୁ ତ ଚାଲିଛି ଆଉ।
ଆମର କାଲି ରାତି ଦଶଟାରୁ ଚାଲଛି।
ନା ବର୍ଷା ଟା ପକଉଛି ବର୍ଷା ଟା
ଆଉ ଗୋଟେ ଜିନିଷ ଦେଖିଚ ନାଁ? ବର୍ଷା ହୋଉଛି ହୋଉଛି ଯୋଉଁ ପୋଖରୀ ଯୋଉଁ ଥିବ ତ କୋଉ ମାଛ ଉଠିକି ପଳେଇଆଉଛନ୍ତି।
କୋଉ ମାଛ।
ହଁ।
କୋଉ ମାଛ ସେଇଟା କହୁନ?
ତା ନା ହେଲା କୋଉ ମାଛ।
ନା ତମେ କୁହ କୋଉ ମାଛ କହିଲ।
ତାର ନାମ କୋଉ। ବୁଜିପାଇଲ?
ତମେ ବୋଧେ ଓଡିଆ ଅନର୍ସ ନେଇଥିଲା ନା କଣ?
ଓଡିଆ ଅନର୍ସ ନୁହେଁ ଯେ ଓଡିଆ ପିଲା ଆଉ।
ସେୟା ଆଉ ମୁଁ କଣ ବଙ୍ଗାଳି ନା କଣ ମୁଁ ପା ସେଇ ଓଡ଼ିଆ।
ନା ନା ମୁଁ ଟିକେ ଏମିତି ଓଡିଆ କହୁଛି ବୋଲି ସେୟ ବୋଧେ ସେୟା କହିଲ ସେମତି କହି ଓଡିଆ ପିଲା ଆଉ। କୋଉ ଶୁଣୁ ନା ମଜା କଥା ଶୁଣ ସେ କୋଉ ମାଛ ଉଠିକି ପଳି ଆସିବେ। ଆମର ସବୁ ଛୋଟ ଛୋଟ ଛୁଆ ଛୋଟ ଛୁଆ ବୋଲି
ମୁଁ ପା କାଗଜରେ ଡଙ୍ଗା କରୁଥୁନି ବସେଇମି ବୋଲି ବର୍ଷା ପାଣି ପଳେଇଲା ଆଉ ବସେଇଲିନି ଭିଦି ଯିବିନି ମାନେ କଲେ।
ହିଁ ହିଁ। ପୁରା ପାଞ୍ଚରୁ ସାତ ବର୍ଷ ଏଇ ଯୋଉ ଛୁଆ ଖେଳୁଥିଲେ ମନ୍ଦିରରେ।
ହଁ, ମୁଁ ପା ସେଇଠି ଥିଲି। ହଁ ମ
କିଏ କୁହନି ଦେଖିଆ?
କଣ?
ଛୁଆ କହୁଛନ୍ତି ହେ ଆକାଶରୁ ମାଛ ପହିଲା। ସେଠି ତ କୋଉଠି ପୋଖରୀ ନାହିଁ ପୁରା ଦୂରରେ। ନାଇଁ ମାଛ ଆକାଶରୁ ପଡିଛି ସିଏ ପୁରା ପାଗଳ ହେଇକି ଯେ ଚିଲଉଛନ୍ତି ମୁଣ୍ଡଖରାପ। ଉ ଆକାଶରୁ ମାଛ ପଇଲା ଆସ ଦେଖିବ, ଆସ ଦେଖିବ ହେ ଭଗବାନ ମାନ
ହଁ ଯାଉ ଯାଉ ଯାଉଛି ଯାଉଛି ଯାଉଛି।
ହିଁ ହିଁ। ଆକାଶରୁ ଆଉ କି ମାଛ ପଡିଲା? ଦେଖିଲାବେଳକୁ କୋଉ ମାଛ ଗୋଟେ ଚାଲି ଚାଲି ଆଇଛି, ତାକୁ ଧରିକି ଆଣି ସବୁ ଡବାରେ ଆମ ସାାଇ ସାରା ଯେତିକ ଛୁଆ ଅଛନ୍ତି ଗୋଟେ ଗୋଟେ ଡବାରେ ମାଛ ପୁରେଇକି ଖେଳୁଛନ୍ତି। ଆମର ଏଇ ବାରି ପଛପଟେ ଗୋଟେ ପୋଖରୀଟେ ଅଛି ସେଇଠୁ ଉଠିଆଉଛନ୍ତି।
ହ ହ। ହଁ ମୁଁ ପା ଗୋଟେ ପୁରେଇଥିଲି ଡ୍ରମ୍ ଭିତରେ। ସେ ପଳେଇଲା କାଲି କୁଆଡେ ମୁଁ ଆଉ ଖୋଜିକି ପାଉନି।
ହୁଁ ସତରେ ନା କଣ?
ହଁ ବା ସତରେ। ମୁଁ ଗେଲ ହଉଛି? ସତରେ ପରା। ଦେଖିଲା ବେଳକୁ ଗୋଟେ କୋଉ ମାଛ ଭାବିକି ଧଇଲା ବେଳକୁ ହେଇଟା ଦଣ୍ଡିଆ ମାଛଟା।
ଦଣ୍ଡିଆ?
ଯୋଉ କରାଣ୍ଡି ନା କଣ କୁହନ୍ତି ଛୋଟ
ହଁ କରାଣ୍ଡି, କରାଣ୍ଡି। ଯୋଉ କିନ୍ତୁ ଗୋଟେ କଣ କୁହନ୍ତି ଜୋକ, ଜୋକ ନା କଣ କୁହନ୍ତି କୋଚିଆ। ନା ନା ଏ ଯୋକ ନୁହଁ। କୋଚିଆ ଗୋଟେ କୁହନ୍ତିନି ନା? ହେଇଟା କଣ ଖାଇଲେ କଣ ରକ୍ତ ଅଧିକ ହବ। କୁହନ୍ତି। ଡକ୍ଟର ମାନେ ବି କୁହନ୍ତି ସେଟା ଖାଇବାକୁ।
ମୋତେ ଭଲ ଲାଗେନି। ମୋତେ ସୁଧୁ ମାଛ ଜିନିଷ କହିବନି। ମୋତେ ହେରା ମାଛ ଜିନିଷ ମୁଁ ଛାଡ଼ି ସାରିଲଣି ଦି ତିନି ବର୍ଷ ହେଲା।
ତମେ ପୁରା ଓମ୍ ଶାନ୍ତି ଆଉ।
ଆଇଁଷ ବି ଛାଡି ଦେଇଥିଲି ମତେ ଟିକେ ଘରେ ପାଟି କରୁଛନ୍ତି ବୋଲି କେତେଦିନି କେଉ ସପ୍ତାହରେ ଥରେ ମାସ ଥରେ ଥରେ ଖାଉଛି। ନହେଲେ ନାଇଁ ନାଇଁ।
ହୁଁ ଭଲ। ଆଉଁଷ ବି ଏତେଟା ଖାଇବା ଭଲ ନୁହଁ। ପିଲା ବେଳେ ଆମେ କଣ କରୁ କହିଲ? ତାଙ୍କର ଯୋଉ ପୋଖରୀ ନ ଥିଲା? ଆଉ ବଡ ହେଇଗଲୁଣୁ ଆଉ କଣ ଅଛୁ ନା? ଶୁଣୁନ, ପିଲାବେଳେ କଣ କରିବୁ କହିଲ ଉଁ ସେ ପୋ ପୋଖରୀ ଫୋଖରୀ ସବୁ ଉଁ କଣ କହିଲ ଗୋଟେ ସୂତା ପକେଇକି, ଗେଣ୍ଡା ବାନ୍ଧିକି କଙ୍କଡ଼ା ଧରୁ। କଙ୍କଡା ପୁରା ମେଞ୍ଚେ ଧରିବୁ ହେଲା। ମୁଁ ସେ କଙ୍କଡା କେବେ ଖାଏନା। ତାକୁ ଧରିକି ସବୁ ଛୁଆ ଫିଷ୍ଟ କରି ଖାଇବେ ଆଉ। କିନ୍ତୁ ଧରିବାକୁ ବଢିଆ ଲାଗେ ଦେଖିବାକୁ ଭାରି ବଢିଆ।
ମୋ ବା ମୁଁ ବା ଥରେ ଆମ ଏଇ ଯଉ ପୋଖରୀଟିରେ ଯାଇଥିନି ଡଙ୍ଗାଟେ ପକେଇ ସାର୍କ ଗୋଟେ ଧରିବା ପାଇଁ ଦେଖିଲା ତିମିଟେ ଧ ଧରିକି ଆଇଥି
ସାର୍କ ଧରିକି ଆଇଲ। ତମର ତ ଯୋଉ ହଁ ନ୍ୟୁଜରେ ବି ବାହାରି ଥିଲା ମୁଁ ଦେଖିଥିନି।
ହଁ ବା ମୁଁ ମୁଁ ବି ଦେଖିଥିନି। ମୋ ଫଟୋ ମୁଁ ଭୁଲରେ ଦେଇ ଦେଇଛନ୍ତି।
ନା ତମେ ସେ ସାର୍କ ଟାକୁ ଧ ସାର୍କ ଟାକୁ କାନ୍ଧେଇଥିଲ? ନା ସେ ଟିମି ଟାକୁ କାନ୍ଧେଇଥିଲ ସେ ଫଟୋ ଆସିଥିଲା ମୁଁ ଦେଖିଚି ମୁଁ ଭାବୁ ଥିଲି ପିଲାଟା ସହିତ ସାକ୍ଷାତ୍ କରିବି।
ଓ ମାଇଁ ଗଡ୍।
ଦେଖ୍ ସତରେ। ହେଲେ ସାକ୍ଷାତ୍ କରିପାଇଲିନି- ହଁ କୁହ।
ବିଶ୍ଵାସ କର ଯଉ ଉଣେଇଶ ଅନେଶତ ମସିହା ବାତ୍ୟା ନୁହେଁ କି
ହୁଁ।
ଓ
ହାଲୋ।
ହଁ କହୁନ।
ନା ଆଉ କଣ କହୁଥିଲି ଭୁଲିଗଲି।
ହଁ ଉଣେଇଶ ଅନେଶତ ମସିହା ବାତ୍ୟା।
ମାନେ ସେତେବେଳେ ଯଉ ପବନ ଫବନ ହଉ ନଥିଲା କି
ହୁଁ ହୁଁ।
ହଉଥିଲା ତମେ ହେତେବେଳେ ଜନ୍ମ ହେଇଥିଲ ହଁ ମାରିଦଉଚ୍।
ନା ତାର -ତା ପର ବର୍ଷ ଜନ୍ମ ହେଲି।
ଅ- ସରି ହେଲା ଉଣେଇଶ ଅନେଶତ ମସିହା ଯଉ ବାତ୍ୟା ପବନ ହେଲାନି କି?
ହୁଁ ହୁଁ।
ଆଉ ଉଡେଇ ନେଇକି ଟଗର ଗଛ ନଗେଇଥିଲା ଓହ୍ଲେଇକି ଆଣିଲେ ବା ମତେ।
ହଁ ତମେ ତ ଭାରି ଜନ୍ମ ହେଇଯାଇଥିଲ ଆଉ। ତମେ ଜନ୍ମ ହେଇଥିବ ତ ଚାରି ପାଞ୍ଚ ବର୍ଷ ପରେ
କାଲି ଗୋଟେ ଛୁଆକୁ କହିଲି କାଲି ଗୋଟେ ସାଙ୍ଗ ଛୁଆକୁ କହିଲି ମୁଁ କହିଲି ବିଶ୍ଵାସ କର ଦିନ ଥିଲା ଏବେ ତ ରାତି ହେଇଗଲାଣି ଆଉ ରାତି କଲ୍ କରି ସେ କହୁଚି ତତେ ମୁଁ କିଛି କହିପାରିବିନିି।
ତମେ ପୁରା ବହୁତ୍ ମଜାରେ କଥାବାର୍ତ୍ତା କରୁଚ ସିଏ ସେଥିପାଇଁ ତମକୁ କେହି କଥାରେ ପାରିବେନି ଓଡିଆ ଅନର୍ସ ଥିଲେ ତମେ ନିଜ
ନା ଜମା ନାଇଁ ମୁଁ ଇକୋନୋମିକ ନେଇକି ରଖିଚି।
ଇସ୍ ଇକୋନୋମିକ୍ସ-ଇକୋନୋମିକ୍ସ ଭଲ ସବଜେକ୍ଟ୍ ଟା।
ହଁ ମୁଁ ସେଥିପାଇଁ ଜାଣି ପାରିନି ଆଉ ସବୁ ଗୁଡା କଣ ଖରାପ୍ କି?
ମାନେ ମେନ୍ ଜିନିଷ କଣ କହିଲ ଇକୋନୋମିକ୍ସ ତମେ କଉ ସ୍କୁଲରେ କଣ ପଢୁଥିଲ ସେ ତ ମୁଁ ଜାଣିନି କିନ୍ତୁ ଇକୋନୋମିକ୍ସ ସ୍କୁଲ୍ ରେ ପଢି ଡାଇରେକ୍ଟ୍ ସିଧା କଲେଜ୍ ଯିବୁ ମାନେ ଇକୋନୋମିକ୍ସ୍ ପଢିବୁ।
ସିଧା ନାହିଁ ଆମର ଏପଟ ରାସ୍ତା ବଙ୍କାଣି ପଡିଚି ନା ବୁଲି ବୁଲାକି ଯାଉଚି ସିଧାତ ମୁଁ କାଇଁ ନାଁ ଦେଖିନି।
ନା ଆମେ- ଆମର ସିଧା ପୁରା ଏନେ ଏଚ୍ ରେ ଯଉ ସିଧା ଯାଇ କଲେଜେରେ। ନା ନା ଆମର ବିଲ ବିଲ ନାହିଁ ସିଧା ରୋଡ୍।
ଟିକେ ଅଙ୍କାଣି ଫଙ୍କାଣି ନାଇଁ?
କିଛି। ପୁରା।
ମୋ ସେ କଲେଜେ ଫ୍ରଣ୍ଟ୍ ରେ ରହିବି ଗେଟେ ଆଗରେ ଘର କରିବି।
ହଁ ନା- ନା ଆକ୍ଚୁଲି ଆମ ଘର ପାଖେରେ ଯଉ ରୋଡ୍ ଟା ବାହାରିଚି ପୁରା ଷ୍ଟାର୍ଟ ହେଇଚି ସିଧା ଯାଇକି କଲେଜ୍ କତିରେ
ସାଗର ମହାସାଗର ସବୁ ଉତ୍ପତ୍ତି ହୁଏ ତମ ଘର କତିରୁ ରୋଡ ବାହାରିଲାଣି ୱାଓ।
ଆଉ କହିବାର ଅଛି ନା, ହଁ ମୁଁ ର ରଖୁଛି ବଢିଆ ଲାଗିଲା ତମ ସାଙ୍ଗରେ କଥା ହେଇକି, ପରେ କଥା ହବା।
ଧନ୍ୟବାଦ।
ହୁଁ ଧନ୍ୟବାଦ। ହ
ହଜ୍ ହ୍ୟାଲୋ।
ହଁ।